ହ୍ୟାଲୋ। ହ୍ୟାଲୋ। କଣ କରୁଛ?
ସୁଵିଲା।
ହଁ ସୁଵିଲା ହଁ।
କୋଉଠି ଅଛ ନେଟୱାର୍କ ଆସୁନି ବୋଧେ ତମର?
ହଁ ଏବେ ଏପଟେ ଏପଟେ ରୁମ୍ ରେ ବସିଛି ତ ସେ ଯୋଉ
ଆଉ ରୁ ମୋର ଶୁଭ ହନି ରୁମର ଶୁଭ ହନି ମୁ ଶିଡି ର ଉପକୁ ପଳେଇ ଯାଇଛି।
ହଁ ବାହାରା ହଁ ବାହାର ଜାଗା ତ କେଉଁଠି ବାହାରକୁ ଯାଇ ଆବ ସେ ଯୋଗୁଁ
ପଦା ବି ନହେଲେ ବାହାର ହଁ ଖାଇସାରିଲେଣିି।
ସମସ୍ତେ ଯାଇକି ସେ
ଆମେ ଏ ସମସ୍ତେ ଖାଇକି ତ ଉଠିଲୁ ଆଉ।
ଉଁ କଣ ରୋଷେଇ କଥିଲ?
ମୁଇଁ ପିଠା କରିଥିଲି। ପିଠା ଡାଲମା ଆଉ କ୍ଷୀର।
ଓହୋ ତମେ ସେଇ ତମେ ସେଇ ଖାଇଦେଲ ଆଉ
ହଁ।
ହଁ।
ଲାଇନ୍ ନାହିଁଏ ଯୋଉ ବର୍ଷା ଘଢ ଘଡି ଲାଇନ ବି ନାହିଁ। ଏଇ ଟହସ ମାଡି କରିକି ଏ ତୁ ଖାଇଲୁ ଏଇନିକା ଆଉ।
ଓହୋ ଜୋରସେ ବର୍ଷା ହେଇଛି।
ଜୋରେ ଏଆଡେ ବର୍ଷଉ ବର୍ଷା ଘଡଘଡି ମୁ ସନ୍ଧ୍ୟା ଦେହୁଥିଲି ବର୍ଷା ଘଡି ଜୋରେ। ଏଇନା ଵି ପକଉଛି ଟିକେ ଟିକେ ବର୍ଷା।
ହୁଁ। ଏପଟେ ତ ଟିକେନାକୁ ଉଠେଇଲା ଆଉ ଫିମ୍ପି ଟିକେ ହେଇକି ରହିଗଲା ଆଉ କିଛି କି ନାହିଁ ଯାହାହଲେ ଗାଁ ଗହଳି ଗାଁ।
ହଁ ସେଆଡେ ବର୍ଷା ନହିଁ ବର୍ଷା ନ ହେଇଥିଲେ ମୁଁ କି କରିଥାନ୍ତି ଶୀଘ୍ର।
ହଁ ବର୍ଷା ଏଇଆଡେ ଜମା ନାହିଁ ବାହାରେ ଜାଗା ଅଛି କିନ୍ତୁ ଗାଁ ଗହଳିରେ ଗଛ ଫୃଛ ବହ ତ ପ୍ରାକୃତିକ ପରିବେଶ ସେଥିପାଇଁ ଜୋରରେ ବର୍ଷା ଆଉ ବର୍ଷା ହଉଛି ହଉଛି ଚଡ଼କ ଯଉ ମାରିଦଉଛି। ସେଇଟା ହିଁ ଖରାପେ।
ସେଇଥି ଯୋଗୁଁ ଡର ମାଡ଼ୁଛି
ହଁ ଚଡ଼କ ଉରା ଅଦିନିଆରେ ହଡଘଡି ଉରା ଡର ମାଡିବ। ଆମ ଘରେ ବା ଏବେ ଥରେ ଏମିତି ଚଡ଼କ ମାରିଲା ଯେ ଜଣେ ଭାଇଙ୍କର ପୁରା ଛଅ ବଖରା ଘର ପୋଡିଗଲା।
ଏମାନେ
ଘର ପଇସା ପତ୍ର ହଁ ଘର ମାନେ ହଟାଦସ୍ତ ଏମିତି ଲାଗିଲା ଶୁଖିଲା ଚାଳକୁ ଏମିତି ଲାଗିଲା ଯେ ତାଙ୍କ ଘରେ ସେ ଗାଡି କିଣି ଗାଡି କିଣିବେ ବୋଲି ରଖିଥିଲେ ଚାରି ଲକ୍ଷ ଟଙ୍କା। ତାଙ୍କ ଭାଇ ରଖିଥିଲେ ପୁଅ କଣ କାମ କରିକି ସୁନା ରୂପା ପିତ୍ତଳ କିଛି ନଥିଲା ଗ୍ୟାସ ଟାଙ୍କି ତ ଏମିତି ଫାଟୁଥିଲା ଯେମିତି ବମ୍। ଏ ଏମିତି ଇଏ ଚାଲିଥିଲା କହିଆରନାହିଁ।
ମାନେ ଏବେ ମାନେ କେତେ ଦିନ କଥା କହୁଛ?
ଏଇଟା ଏଇ ଜଷ୍ଟ ମାସ ହେଇନି ମ
ସେଇ ତାପରେ କି ଘର କି ଘର ହେରା ହବ ଚାଳ ନା କୋ
ହଁ। ତାଙ୍କର କୋଠା ଘର ଅଛି କିନ୍ତୁ ତା ପାଖରେ ଚାଳ ଘର ଆଙ୍କର ଦି ବଖରା ତାଙ୍କର ତିନି ବଖରା ଥିଲା। ଆଉ ଗାଁ ଗହଳି ଗାଁ ଗହଳିରେ କହିଲେ ଚାଳ ଘର ସବୁ ଜିନିଷ ଥିଲା ଖରା ଦିନ ବି ଜୋର ସେ ଗରମ ଲାଗେ ନା ସେଥିପାଇଁ ସିଏ ଥଣ୍ଡାରେ ଥଣ୍ଡା ଲାଗିବ ବୋଲି ଚାଳଘରେ ସବୁ ଥିଲେ ହଟାଦସ୍ତ ବର୍ଷା ଆସିଲା ସେ ଭାଇଙ୍କର ବହୁତ ଯେ ସେ ଘରଓଳଉ ଥିଲେ ରୋଷେଇ ଘର ଲାଇଟ୍ ପାଖେରେ। ଚଡ଼କ ଟା ଠିକ ତାଙ୍କ ଘର କ ସେଠି ଗୋଟେ ଆମ୍ବ ଗଛ ଅଛି ବଡଟେ ସେଇଠିହିଁ ମାଇଲା ତାଙ୍କ ଲାଇଟ୍ ସବୁ ଅନ୍ ଥିଲା। ଆ ଲାଇନ୍ ଟା ବି ଯାଇ ନଥିଲା ମାରିଦେଲା ସେ ଲାଇନ୍ ବୋଡକୁ ଆଉ। ଘର ଦ୍ଵାର ସବୁ ତ ଆଉ ତମେ ଅନେଇବନି ଚାରିଟା ଦମକଳ ଆମ ତାଙ୍କ ପାଖର ଦିଇଟା ଏରିଆର ଚାରିଟା ଦମକଳ ଲିଭେଇ ପାରିଲାନି ଏମିତି ନିଆଁ ଆଉ ସେ ଖୁ ଟ କାନ୍ଥ ସହ ପୋଡିଗଲା ସେଗୁଡ଼ା ପୁଣି ଆଟୁ ଘର।
ହେ ଲୋକମାନଙ୍କର କାହାର କିଛି ହେଇନି ତ ତାଙ୍କ ଘରେ ମାନେ ଲୋକମାନଙ୍କର କାହାର କିିଛିହେଇନି ତ।
ହଁ ସେ ଭାଇଙ୍କର ଟିକେ ପଛପଟ ପୋଡିଯାଇଛି। ଆଉ ସେ ତାଙ୍କ ବଉଙ୍କର ଆଖିଟାକୁ ଦିଶୁ ନଥିଲା। ଏମିତି ଅନ୍ଧାର ମାନେ ମାରି ଦେଇଥିଲା ଯେ ଆଖିଟାକୁ ଦୁଶୁ ନଥିଲା। ମେଡିକାଲ ମେଡିକାଲ ନେଇକି ତାଙ୍କୁ ଇଏ କରିକି ଆଣିଥିଲେ ଆଉ।
ଏବେ ଆଖି ଦିଶିଲାଣି।
ହଁ ମେଡିସିନ ପକେଇକି ଡକ୍ଟର କହିଲା ଏମାନେ କହିଲେ ଅପରେସନ କରିବାକୁ ଡକ୍ଟର କହିଲା ନାଇଁ ମେ ଡିସିନ୍ ଦ୍ଵାରା ଠିକ ହେଇଯିବ ଏବେ ଟିକେ ଟିକେ ଦିଶିଲାଣି ଆଉ ଗୋଟେ ପଟ ଆଖି ପୁରା ଯାଇଥିଲା ଆଉ ସେ ଭାଇଙ୍କ ଆଗର ତ ପଛପଟ ଟା ପୁରା ପୋଡି ଯାଇଥିଲା ମାନେ ତମେ ଅନେଇ ବିି ପାରିବନି ଏମିତି ଅବସ୍ଥା।
ଭାରି ଡରମାଡେ ଘଡଘଡି ହେଲା ମନେ ମୁଁ ଘରେ ବସେ
ହଁ ବର୍ଷା କୁ ଏତେ ଡର ନାହିଁ କିନ୍ତୁ ଘ
ବର୍ଷାରେ କିଛି ଡରନାହିଁ ବର୍ଷା ତ ହବ ବର୍ଷା ର୍ଷାରେ କଣ ଡର ସେଇଟା ଟିକେ ଡର ଆଉ କଣ?
ହଁ କିନ୍ତୁ ଘଡଘଡିକି ପ୍ରବଳ ଡର। ସେଇଟା ଏବେ ହେଇଯାଇଛି ଯେ ମାସେ ତଳେ ନା ରଜ ପୂର୍ବରୁ ଜଷ୍ଟ। ଏ ଜୁନ ଛଅ କିମ୍ବା ସାତେରେ, ମାସେ ବି ହେଇନି, ଜୁନୁ ଛଅ କିମ୍ବା ସାତେରେ। ଏ ଆମେ ଯାଇଥିଲୁ ସବୁ ଘରେ ଥିଲୁ, ସେ ଭାଇ ଘର ହେବେ ସବୁ ଯାଇଥିଲୁ ଦେଖି ଆଉ ଗାଁରେ ତ ପୁରା, ମାନେ ତାଙ୍କ ଘରକୁ ଦେଖିବା ତା ପରଦିନ କିଏ ଲୁଗା, କିଏ ଡ୍ରେ ସେ, ସବୁ ଛୋଟଛୁଆ ବି ତାଙ୍କ ଘରେ ଥିଲେ, ଭାଗ୍ୟକୁ ତାଙ୍କ ଘର ଦି ଜଣ ଛୋଟଛୁଆ ଅଛନ୍ତି, ସେ ତାଙ୍କ ପଡ଼ିଶା ଘରେ ଥିଲି ବର୍ଷା ଆସିଲା। ଆଉ ସେଇଥିପାଇଁ ନହେଲେ ଛୁଆଙ୍କର ବି କଣ ହେଇଥାନ୍ତା ଠିକଣା ନାହିଁ। ମାନେ କିଏ ଲୁଗା, କିଏ ଚାଉଳ, କିଏ ପରିବା, କିଏ ମୁଢ଼ୀ, କିଏ ତେଲ ଲ, ଏନ୍ତି ସବୁ ଜିନିଷ ପତ୍ର ଆଣିକି ସମସ୍ତେ ଦେଲେ, ଆଉ ତଥାପି ଲକ୍ଷେ ହେଲେ ବି ଜଣେ ଜଣଙ୍କ ଘରେ
ଘରଟା ହେଲା ନା ସବୁ ଜିନ ଷ ଦେଲେ ସେଇଟା ରଖିଆ କଥା ଘର ଓ କୋଠାଘରେ ରଖିବା କଥା। ଚାଳ ଘରେ ରଖିବା କଥା ନୁହେ ଜିନିଷ ପତର।
ସେମାନେ ଉମ୍ ଖଞ୍ଜାଳା ଗୋଟେ ଖଞ୍ଜା ତ, ସିଏ କହିଲେ ହଁ ଏଠି ଜିନିଷ ଗୁଡ଼ା ତ ଅଛି ନୂଆ ଜିନିଷ କଲେ ସେଠି ପୂରେଇଲେ ପୁରୁଣା ଜିନିଷ ସବୁ ଏଇ ମାନିଆ ରହିଲେ ଆଉ।
ହଁ ଉଁ ଉଁ
ଯେ ଏନ୍ତିରେ ଭାରି ହଇରାଣ ହେଇଚନ୍ତି ଆଉ।
ଯୋଉ ଘର ପୂଜା ଫୂଜା କରିନାହାଁନ୍ତି ବୋଧେ ଆଣିନାହାଁନ୍ତି ସିଠିକି।
ହଁ ପୂଜା ହେଇନି ହଁ। କିନ୍ତୁ ଭାରି ଅସୁବିଧା ହେଲେ ନା, ସେ ଭାରି ମନଦୁଃଖ କଲେ, ମେନ ତ ତାଙ୍କର ଜେସି ବି ଆଣିବେ ବୋଲି ଚାରିଲକ୍ଷ ଟଙ୍କା ରଖିଥିଲେ, ମାନେ ଦଇବ କୁହନ୍ତିନି ଯେନ୍ତି କିଏ? ସେଇଦିନ ନେଇଥାନ୍ତା, ତା ପରଦିନ ନେଇଥାନ୍ତୁ ଡିପୋଜିଟ କରିବା ପାଇଁ। ହଁ ସେଇଦିନ ଚାରି ଲକ୍ଷ ଟଙ୍କା ପୁରା ପୋଡ଼ିଗଲା। ତାଙ୍କର ଯୋଉ ରାଣୀ ହାର ଗୋଟେ ରଖିଥିଲେ, ତମେ ସେ ହାରଟାକୁ ଦେଖିବ ତୁ କହିବୁ ଏଟା ସୁନା କି, ଏଟା ମାଟି ଜାଣିପାରୁନି। ଏଇଟା ପୁରା କଳା ହେଇଯାଇଥିଲା ସେ ହାର।
ସେଥିରୁ ଆଉ କିଛି ବାହାରିବନି, ମାନେ ବଣିଆ କତିକି ନେଲେ ସେ ସୁ
ହଁ ସେ ନେ ବେ ବେଲି କହୁଥିଲେ, କେଜାଣି ନେବେ ବେଲି କହୁଥିଲେ ଯୋଉ ଜାଣିଚ, ତାଙ୍କ ଯୋଉ ପିତ୍ତଳ ଫିତ୍ତଳ ଗୁରାକ ସବୁ ତାଙ୍କ ଗଡ଼ରେଜେ ତରଳି ଯାଇଛି। ତା ମାନେ ଭାବୁଥା ଏତା ଯୋଉ ହାର ନେଇଯାଇଥିଲା, ଗଡରେଜ୍ ସେ ବାକ୍ସ ଭିତରେ ଯୋଉ ତାଙ୍କର ତିନିଟା ଟ୍ରାକ୍ଟର, ଗୋଟେ କାର, ଗାଡି କାଗଜ ପତ୍ର ଗାଡି କାଗଜ ପତ୍ର, ଛୁଆଙ୍କ ସାର୍ଟିଫିକେଟେ, ଯେତେ ସବୁ ଘ ମାନେ ଘର ବିଲ ବାଡିର କାଗଜ ପତ୍ର ସବୁ ଥିଲା ତା ଭିତରେ, ସବୁ ଯାଇଚି ତମେ ବିଶ୍ଵାସ କରିବନି ମାନେ ଏଠି ତମେ ଛାତି ଫାଟିଯିବ ଦେଖିଲେ, ସେ ଏମିତି ଭାଇ କାନ୍ଦୁଥିଲେ ମାନେ ସେ ପୁଅ ପିଲା ଲୋକ ହଁ ନିଜେ କଟିକି ଇଏ କରିଚନ୍ତି ନା, ସେଇ ଯୋଗୁ
ଏ ଏତେ ରୋଜଗାର କରିଥିଲେ ଗଲା। ସେଟା ଥିଲା ତାଙ୍କର ଯିବାର ଆଉ ହେଟା ଯିବା ଗଲା ଯୋଉ ବାଟେ ହେଲେ ଯିବ।
ହଁ ପ୍ରକୃତରେ ସେ ସେଇ ବାଟରେ ଯିବ ସେଇ ବାଟରେ ଯିବାର ଥିଲା ତ, ସେଥିପାଇଁ ସେଇ ବାଟରେ ଗଲା ହାରି ଆଉ। ତଥାପି ବୁଝା ହେଲା ଗଲା ଆଉ କଣ କରିବେ? ତଥାପି ଜିନିଷ ଟା ଯାହାର ନଷ୍ଟ ହେଇଛି ଆଉ ମନକୁ ବୁଝେଇ ପାରୁଛି କି।
ସେଇ ଯୋଉ ଗଛ ଫଛ ରଖିବା କଥା ନୁହଁ, ଘର ପାଖରେ ଗଛ ଫଛ ଆମ୍ବ ଗଛ କଣ, କଦଳୀ ଗଛ, ତା ତାଳ ଗଛ, ଏଗୁଡା ସବୁ ରହିଲେ, ଉମ୍ ଚଡ ଚଡି ମାରିବ ଆଗେ ଗଛକୁ।
ହଁ ପରା ଗାଁ ଗହଳି ଆଉ କଣ କରିହବ?
ହୁଁ ଦୂରେଇକି ଯେତେ ଘର ଠୁ ଦୂରେଇକି ରଖିଆ କଥା ଗଛ ପଛ। ଆଉ କଣ କରିବ
ହଁ ବା ଗାଁ ଗହଳି ତ ଆମେ ଆଉ କଣ କରିପାରିବା, ନା ଆଉ ଇଏ କରିପାରିବା ଆଉ।
ହଁ ମୋର ଆଜି ରବି ମୋର ଆଜି ରବି ମୁଁ ଆଜି ମୁଁ ଆଜି ତ ଖାଇବିନି ଆଉ ହଁ। ହଁ। ଆଉ ସମସ୍ତେ ତାଙ୍କର ଖାଇ ପିଇ ସାରିଲାଣି ସବ ଏ ଏପଟେ ସେପଟ ହଉଛନ୍ତି। ହୁଁ ଶୋଇବେ ଆଉ। ହଁ ଏମିତିରେ ଚାଲିଛି ଆଉ। ନିଦ ଆସିଲାଣି ନା କଣ?
ନିଦ ନାଇଁ ନିଦ ଲାଗିନି ତ ଆଉ ଲାଇନ ନାଇଁ ନିଦ ହବ ମସା ତ ଖାଇଲେ। ଆଉ ଅରଙ୍ଗୀରାଗିଲା। ମଶା ଧୂପ ଲଗେଇକି ଶୋଇବାକୁ ଚାହୁଁଛ ତ ପଡିବ ଆଉ।
ହଁ ଲାଇନ ନ ଆସିଲେ ବର୍ଷା ହେଇଛି ଥଣ୍ଡା ଲାଗିବ କିନ୍ତୁ ମଶା। ହଁ ମଶା ତ ମଶା ତ ପ୍ରବଳ ଲାଗେ ଆଉ।
ମଶା ପୁରା ପ୍ରବଳ ଗାଁରେ ଯେହେତୁ ଗଛ ଗଛ ଚାରିପଟ
ର ତାପରେ ମସୁର ଦେଇକି ଶୋଇଲେ କଣ କି ଆଉ ଗରମ ଲାଗିବ। ଗରମ ଲାଗେ ଭିତରେ ଶୋଇ ହବନି ମସୁରି ଦେଇକି ଶୋଇଲେ। କ ଲାଗେ ଲାଇଟ୍ ଆସଛି ଆସି ପରେ ତା ପରେ ବେଳେ ବେଳେ ଦିଅନ୍ତି ନିଜ ବାରଟା ଗୋଟେ ଆସେ ଆଚ୍ଛା ଓ
ଚଡ଼କ ଚଢକ ମାରିଲେ ସେ ଦେବେନି କୋଉଠି ତାର ପାର ଛିଡିଥିବ ଗାଁ ଗହଳି ଯାଇଥିବ କୋଉଠି ତାର ଛିଡିଥିବ କଣ ହେଇଥିବ? ଏମିତି ଆଉ।
ହଁ।
ଆଉ କଣ କରିବା ଏଇଟା ତ କୁହନ୍ତି ଏଇ ପ୍ରାକୃତିକ ବିପର୍ଯ୍ୟୟ ଆଉ। ଘଡ ଘଡି, ଭୂମିକମ୍ପ ଆଉ ବନ୍ୟା, ବାତ୍ୟା ଏଗୁଡ଼ାରେ କାହାର ହାତ ଏଗୁଡା ପ୍ରାକୃତିକ ବିପର୍ଯ୍ୟୟ କେତେ ହବ କେତେବେଳେ ଯିବ ତାର ଠିକଣା ନାହିଁ।
ବର୍ଷା ଦିନ ଆଇଲେ ତ ସେ ବର୍ଷା ଦିନେ ବର୍ଷା ହଉନଥିଲା ହଉ ନଥିଲା ଆ ଆଡି ତଳି ଫଳି ପଡୁଥିଲା ସବୁ ଫାଟିକି ଦେଇ ଦେଇଛି ଏଡା। ଆଜି ଜାଣିକି ବର୍ଷା ହେଲା ବର୍ଷା ହଉ କିଛି ନାହିଁ ଏଇ ଯୋଉ ଘଡଘଡି ହଉଛି ସେଇ ଯୋଗୁଁ ତ ଡର।
ହଁ ଘଡ଼ଘଡ଼ିଟା ଘର ହଁ
ଆଉ ହବ ତ ଆଉ ବର୍ଷା ଦିନ ତ ବର୍ଷା ହବ ଘଡାଘଡି ହବ। ହୁଁ ସନ୍ଦ୍ୟବେଳିଆ ଇଏ କରିବା ଆଉ କଣ କରିବା?
ହଁ ବର୍ଷା ଦିନ ଆଉ। ହଁ ତା ଦିନ ସେଆ ବର୍ଷା ଦିନେ ବର୍ଷା ନହେଲେ ପୁଣି ଉ ସିଯିନ ଚେଞ୍ଜ ହବ ଲୋକଙ୍କ ଦେହ ଖରାପ ହବ ଖରା ଦିନ ଯଦି ଖରା ନହବ ହବ କି? ଶୀତ ଦିନେ ତ ଶୀତ ହଉନି ଆଉ ଆଉ ବର୍ଷା ଦିନେ ତ କଣ କହୁଛନ୍ତି ବର୍ଷା ହଁ ପରା ହଁ ଯୋଉ ଗଛ କାଟି ଦଉଛି ଗାଡି ମଟ ଚଳାଚଳ କୋଉ ସିଜିନରେ ଦେଖି ପାରିଲେ ନାହିଁ। ଆଉ କଣ କରାଯିବ?
ସେ ସେ ବର୍ଷା କମ ହଉଛି ଆଉ।
ହଁ ପା। ଏମିତି ଆଉ କଣ କରାଯିବ? ଓହୋ ହୋ। ହଉ ଆଉ ମୁଁ ରଖୁଛି ପରେ କରିବି ହଉ।